ହୁଁ।
କଣ ଗଣୁଛ?
ବସିଛି ଆଚ୍ଛା ମୁଁ ତମକୁ କଲ୍ କରିଥିଲି କେତେ ଲାଗିଲାନି କଣ ପାଇଁ?
କି ଯେଉଁ ନେଟୱାର୍କ ପ୍ରୋବ୍ଲେମ୍ ଥୀବ ବୋଧେ।
ବିଜୁ ଦୂରରୁ ରଖିଥିଲା।
ହଁ ସେମିତି ବେଳେବେଳେ ଆସେ ବୋଧେ ନେଟୱାର୍କ ପ୍ରୋବ୍ଲେମ୍। ଆଉ ଖାଇକି ଆସିଲ?
ହୁଁ।
କଣ ଖାଇଲ?
ଉଁ ଭାତ ଚିତରେ
ଓହୋ। ବାହାରେ ବଡ଼ିଆ ପବନ ହଉଚି।
ହୁଁ।
ହ
ଆଉ କୁଆଡେ ବୁଲିବା ର ପ୍ରାଣ ଥିଲା ପା?
ହ ହଁ ମୁଁ କରିଲି।
ବ ନ
ହ୍ୟାଲୋ।
ଏଠ
ହୁଁ
ହ
ହ ହ ହ୍ୟାଲୋ।
ହଁ କୁହ।
ମୁଁ କହିଲି ବୁଲିବାର ପ୍ଲନ୍ ଥିଲା ପା କଣ ହେଲା?
ନା କିିଛିି ପ୍ଳାନିଙ୍ଗୀ
ଆଉ କୋଉଠିକି ଯିବା ବୁଲି?
ଆଉ ଲାଷ୍ଟ ଦେଖିିବା ଆଉ।
ହୁଁ।
ଦେଖିବା ରିଖିିବା।
ଆଉ ରଜରେ ଆସିବ ନା ନାହିଁ ଆମ ଗାଁଆଡେ?
ହଁ ଯିବୁ।
ହଉ।
ଆ ଆ ଫଲ
ମନେ ଅଛି ଯୋଉ କଣ ଧରିକି ଆସିବ କହିଥିଲେ?
ହଁ ମାନେ ଅଛି।
ହୁଁ ଆଉ କଣ କୁହ? ହଁ।
ହୁଁ ହୁଁ
ହ୍ୟାଲୋ।
ହଁ।
କଣ କରୁଛ?
ଏ କାମ ଚାଇଛି।
ଓହୋ।
ହୁଁ।
କୁହ କଣ?
ତମ ଆଡେ ଯାତ୍ରା ପଡିଥିଲା।
ହଁ।
ଆ ଡାକି ଆସିବ ନା ନାହିଁ। ହୋଉ କେବେ ଆସୁଛ?
କାଲି। ଶୁଭିଲା ନାଁ? ହ୍ୟାଲୋ।
ହଁ।
କୁହ? ହ୍ୟାଲୋ।
ହୋଉ।
କହୁନା କଣ?
ଆଜି ବୋଧେ ବର୍ଷା ହବ ନା କଣ ବର୍ଷା ଉଠେଇଲାଣି।
ହବ ହବ।
ଭଲ ହଉ। ଦେଖିଲୁ ମୁଁ ଇନ୍ଦିରଦବଙ୍କୁ ଆଜି କଲ୍ କରିଥିଲି।
କାହାକୁ?
ଇନ୍ଦ୍ରଦେବଙ୍କୁ ହେଇ ପା କଲ୍ କରିଥିଲି।
ସେଇ ଟାଇମ୍ ରେ କରିବା ପାଇଁ ପୁରା ଅପସେଟ୍ ଅଛି।
କଲ୍ କରିଥିଲି କହିଚି ତାଙ୍କ ସାଙ୍ଗରେ ବାୟୁ ଦେବକୁ ବି ଧରିକି ଆସିବେ।
ତମେ ଏବେ ମୋ ପରେ ଆସିବ।
ହୁଁ।
ଭିତରେ ଭିତରେ ବହୁତ୍ ଅପସେଟ୍ ଅଛି।
କଣ ପାଇଁ?
କଣ ପାଇଁ ତମେ ଜାଣିଥିବ।
କହୁନ କଣ ପାଇଁ?
ତମେ ଜାଣିଥିବ ତମେ ଭାବ କଣ।
ନାଇଁ ଜାଣିପାରୁନି।
ଭାବ ତମେ କଣ କରିବ।
ନାଇଁ ମୁଁ ତ କିଛି କରିନି।
କରିଚ ତମେ। ହେଲା ଗୋଟେ ଜିନିଷ ଦରକାର
କଣ ଆଉ କଲି।
ପଛରେ କଲ୍ କରିକି କୁହ? ହ୍ୟାଲୋ ପଚାରୁନ କଣ ପଚାର
କଣ କହୁନ?
ତମେ ଏକା ଏକା କଥା ହେଇପଡିଲ ମତେ କଥା କରେଇ ଦେଲନି। ହେଲା ତମେ ଇନ୍ଦ୍ରଦେବଙ୍କ ସ ସେ ସେମିତି କଥା ହେଲା କିନ୍ତୁ ମତେ କଥା କରେଇ ଦେଇପାରିଲନି?
ହଉ କଥା ହବ ଆଉ।
କେତେବେଳେ ତମେ ତ ଡାକିଦେଲ କଲ କ କିନ୍ତୁ ମତେ କିହିଲନି।
ହଉ କାଲି କରିଦେବ କାଲି କଥା ହବ।
ଉଁ
କାଲି କଥା ହେଇଯିବ।
ମତେ କିନ୍ତୁ ଆଜି କଥା ହବାର ଅଛି।
ଆଜି ହବନି ପା ଆଜି ଇନ୍ଦ୍ରଦେବ ପଳେଇ ଆସିଲେଣି ଅଧା ବାଟକୁ ତାଙ୍କୁ ବାଟରେ ପୁଣି କଲ୍ କଲେ ସେ ଫେରିଯିବେ।
ସେ ଜାହାବି କରୁ ନା କାହିଁକି ଫେରିଲେ ବି ମୋର କିଛି ଫରକ ମୋ ସହିତ ଆଜି କଥା କରା ଆଗେ
ଆଉ ଏତେ ଗରମ ହଉଛି।
ଗରମ୍ ହଉ ଯାହା ହଉ ସେଗୁଡ଼ା କିଛି ମୋତେ ଫରକ୍ ପଡ଼େନି। ମୋତେ ଆଜିକଥା କରାହେଉଥିଲା। ତମ ପାଖରେ ପାୱାର ବର୍ତ୍ତମାନ ଅଛି ମାନେ ଶୁଣୁଥିବେ କଥା ଟିକେ
ହଁ ଅଛି ହେଲେ ଆଜି ହବନି ବର୍ଷା ହବ ଅ ଇନ୍ଦ୍ରଦେବ ପା ତାଙ୍କ ଫ୍ୟାମିଲି କି ଧରିକି ଆସିଛନ୍ତି ବାଟରେ ପୁଣି ଯଦି ଏପଟ ସେପଟ କଣ ହେଇଗଲା ଆଉ ଆସିବେନି କେବେବି।
କିଛି ହବନି। ତମେ ଅଛ
ଶୁଭୁଛି
ହଁ।
ହଉ ରଖୁଛି।